ଓ।
ହ୍ୟାଲୋ।
ହଁ ଆଜ୍ଞା କୁହନ୍ତୁ?
ଦିଦି କଁ କରୁଛନ୍ତି ଆପଣ?
ନାଇଁ ଜ୍ଞା ଏବେତ ଆସିଲି କାମରୁ କାମରୁ ଆସି ସବୁ କାର୍ଯ୍ୟ ସମାପ୍ତ କରିକି ଆସିକି ବସିଚି ଆଉ।
ଖାଇବା ହେଇନି?
ନା ଖାଇବା ରୋଷେଇ ଏବେ ସରିଲା। ରୋଷେଇ ସରିଲା ରୋଷେଇ ସାରିକି ବସିଚି ଆପଣ କଣ କରୁଚନ୍ତି?
ମୁଁ ବି ଦିଦି ଏବେ ବସିଚି ଆଉ କର୍ମମୟ ଯିବନ କାମ ସାରିବା କାମ ସାରିକି ଟିକେ ରେଷ୍ଟ ଟ ଟିକେ ବସିବା ତାପରେ ଖାଇବା ପିଇବା କରିବା ଆଉ।
ହଁ ହଁ ହଁ ଆପଣ ମୁ କୋଉଠି କାମ କରନ୍ତି ନା ଏମତି ଘର କାମ କରନ୍ତି?
ନାଇଁ ଦିଦି କୋଉଠି କାମ କରେନି ଏମତି ଘରେ ରୁହେ ବାପ ଘର ଲୋକଙ୍କୁ ମାନେ ଏବେ ରୋଷ ସେ ବାସ ଘର କାମ ଟିକେ ବିଜି ରହିଯାଉଚି ଆଉ।
ହଉ ହଉ ଭଲ ସେଇଟା ବି ଗୋଟେ କାମ ନା ଉ ସେମିତି କିଛି ନାଇଁ ଯେ ଘର କାମ କରିବା କିଛି ଖରାପ ନାଇଁ।
ହ
ଆମେ ବାହାରେ କାମ କଲେ ବି ଆମକୁ ଘର କାମ ହିଁ କରିବାକୁ ପଡୁଛି ନିହାତି ନିଜ କାମ ତ କରିବାକୁ ପଡିବହିଁ।
ହଁ ସେଇଟା ତ ବାହାରେ ଯେତେ ବି କାମ କଲେ କାହିଁନା ଉମ ମାନେ ଆମେ ହଉଚନ୍ତି ଝିଅ ପିଲ କିମ୍ବା ମହିଳା ଆମେ ଯାହାବ ବାହାରେ କାମ କଲେ ଉଁ ପଇସା ଇନକମ କଲେ କିମ୍ବା ପାଖେ ଯାହାବି କରନ୍ତୁ ଆମେ କିନ୍ତୁ ନିଜ ଖାଇବା କିମ୍ବା ଆମ ଘର ଲୋ କୁ ଖାଇବା ବନେଇକି ଦବା ସେଇଟା ତ କରିବାକୁ ପଡିବ ନା। ନିଜ ପରିବାର ଲୋକଙ୍କୁ ତ ଦେଖିବାକୁ ପଡିବ।
ତମ ନିଜେ ତ ଖାଇବା ପାଇଁ ତ ନିଜେ ତ ରାନ୍ଧିବ ନା ରୋଷେଇ କରିବ। ଆଉ ନିଜେ ତେ ଝିଅ ପିଲା ଘର ଲୋଙ୍କ ପାଇଁ ସେ ଆ ନିଜ ପାଇଁ ଯେତିକି ସମୟ ଘର ଲୋକ ପାଇଁ ସେତିକି ସମୟ। ଆଉ ଆଜିି ଆପଣଙ୍କର ରୋଷେଇ କଣ?
ଆମର ଆଜି ଶନିବାର ଯେହେତୁ ଥିଲା। ସୋଜନା ଶାଗ ଆପଣ ଜାଣଚ ସୁଦେନା ଯୋଉ ସଜନା ଶାଗ। ସୁଜନା ଶାଗ ତା ଫୁଲ ସେଇଟା ଭଜା ହେଇଚି। ଆଉ ଯୋଉ ଉମ ଭେଣ୍ଡି ଜାଣିଛନ୍ତି ନା ଯୋଉ ମସଲା ଦିଆ ଭେଣ୍ଡି?
ଆଛା ଆଛା।
ଅ ହୁଁ ସେଇଟା ଟିକେ ଭଜା ହେଇଚି ଆଉ ଯୋଉ ଜାଣ ଚେତେ ନା ଯୋଉ ମଟର ଯୋଉ କୁହନ୍ତି ମଟର ଆଳୁ।
ହଁ ହଁ ହଁ।
ସେଟା ବି ମଧ୍ୟ ତରକାରୀ ହେଇଛି ଆଉ ଖଟା ଯୋଉ।
ସେଁତି ତ।
ନାଇଁ ବେଶୀ ନାଇଁ ଦିଦି ଯୋଉ ଖଟା ମଧ୍ୟ ଗୋଟେ ହେଇଛି ଆଉ।
ଆଛା ଆଉ ସେ ସଜନା ଗ ଶାଗ ସଜନା ଫୁଲ କେମିତି କଣ। ସେଇଟା ଭଜା କରୁଛନ୍ତି।
ଆପଣ ମ୍ବ ଆପଣଙ୍କ ଆଡେ ସେ ସଜନା ଶାଗ ମିଳେ ନା ମୁଁ ଆପ ଆପଣଙ୍କୁ ଟିକେ ବତେଇଦେବି ତା ପ୍ରଣାଳି।
କିନ୍ତୁ ଆମେ ମୁଁ କେବେ କରିନି ସେ ଭଜା ଭଜି କେବେ କରିନି। ସେଟା ସେଇଟା କେମତି କଣ ହୁଏ।
ସଜନା ଶାଗଟାକୁ ସେଇଟା ତ ଡେମ୍ଫି ସହ ସେଇଟା ବଜାରରେ ବି ମଧ୍ୟ ବିକ୍ରି ହୁଏ ଡେମ୍ଫି ଯେମିତି। ତା ନାଡି ଥାଏ ଗଛରୁ ଭଙ୍ଗା ହେଇକି ଆସେ ନା ଆମର ଯେହେତୁ ଗାଁ। ରେ ଆମ ନିଜ ଗଛରେ ଏବେ ସଜନା ଫୁଲ ଧରୁଛି ଯେହେତୁ। ଫୁଲ ମାନେ ଫୁଟୁଛି ତାପରେ ଯୋଉ ସଜନା ଯୋଉ। ଉଁ ହୁଏ ଆମେ ଯୋଉ ସଜନା ଛୁଇଁ କୁହନ୍ତି ଖାଆନ୍ତି ଫୁଲ ତ ଫୁଟିଲେ ମଧ୍ୟ ତାପରେ ଯାଇ ସ ସଜନା ଧରେ ନା ସାଗ ସଜନା ଛୁ ଛୁଇଁଟା ହୁଏ ନା ସେଇ ଫୁଲ ଏବେ ଟିକେ ଟିକେ ହଁ। ଫୁଲ ମଧ୍ୟ ଆଣିକି ଶାଗ ଧିଏରେ ମିଶେଇ ଖଡିବେ ନା ତାର ସ୍ଵାଦ ବହୁତ ଭଲ ଲାଗିବ। ଆଉ ମୁଁ ସେଇ ମା ସେଇରା କୁ ତୋଳିକି ଆଣିଥିଲେ ଗଛରେ ଛାତ ଉପରେ ହାତ ପାଇ ଯାଉଛି ତ। ଫୁଲ କିଛି ତୁଳି ଆଣିଥିନୁ ଆଁ ସେଟା ଦେଖ। ଦେଖିବେ ଟିକେ ଦିଦି ବାଛିବେ ସେଥିରେ ପୋକ ଲାଗିଥାଏ।
ହଁଁ ଫୁଲରେ ଫୁଲରେ ପୋକ ଲାଗିଥାଏ।
ଫୁଲରେ ଲାଗେନି ଦିଦି ଯୋଉ ପତ୍ରରେ ଥାଏ ନା ପତ୍ର ଦେଖିବ ପଛ। ତାକୁ ଟିକେ ଉଲଟେଇ ଦବ ଡେମ୍ପି ସହ ଦେଖିବ ପଛପଟ ସାଇଟ ରେ ଏମତି ଛୋଟ ଛୋଟ।
ଆଚ୍ଛା।
ଯେମତି ଘୁଡିଆଣି ବସା କିଛି ଦେଇଦିଅନ୍ତି ଆଉ ଅଣ୍ଟା ଯେମିତି ଗୋଟେ ପୁ ପୋକ ସବୁ ମାନେ ଅଣ୍ଡା ଭଳିଆ ବିରି ବିରିକିଆ ଲାଗିଥାଏ ସେଇଟା କେବେ ବି ଦିଦି ସେଭଳି। ପତ୍ର ପକେଇବେନି ତାକୁ ଯେତେବେଳେ ବି ଦେଖିବେ ବାହାର କରିଦେବେ ସେଇଟା ଥାଏ ପୋକ ମାନେ ଅ ଣ୍ଡା ଦେଇଥାନ୍ତି ତାପରେ ତ ପୋକ ସ ଉଁ। ଜନ୍ମ ହବେ ନା ଅଣ୍ଡାରୁ ତ ସେଇ ସେଇଆକୁ ଟିକେ ବାଛି କିି। ପୁରା ବାଛି ଦେବେ ବାଛି ଦେଇକି ଗୋ ପୁରା ଧୋଇଦେବେ ଡେମ୍ଫି ସହ। ସେଟା ଟିକେ କଣ ହୁଏ କୁହନି ଦିଦି ଯୋଉ ଡେମ୍ଫିରୁ ବାହାର କରି ସାରିଲା ପରେ ପତ୍ର ଗୋଟି ଗୋଟି। ଧୋଇବା ପାଇଁ ମାନେ ହାତରେ ଲାଗିଯାଏ ଆଉ ସେ ଟିକେ ସୁ ସୁବିଧା ହୁଏନି ଭଲ ହୁଏନି ଆଉ ସେଥିପାଇଁ ଡେମ୍ଫି ସହ ଆଗେ। ଦିପଟ ସାଇଡି ନୋଉ ଟେଇକି ଦେଖି ଦବ ତାପରେ ଡେମ୍ଫି ସହ ଧୁଇ ଦବ। ଧୁଇ ଦେଇ ସଫା ଜାଗାରେ ଗୋଟେ ତାପରେ ବାଛି ଦବ ତାକୁ ଦୁଇଁ ଦବ ଯେମିତି। ପତ୍ର ଡେମ୍ପି ବାହାର କରି। ଦବ ହଁ ତା ପତ୍ର ଡେମ୍ଫି କାଟିକି ବାହାର କରିଦବ। ତାପରେ ତା ଦେହରେ ଯେମିତି। ଆଉ ମୁଁ ତ କହିବାକୁ ଗଲେ ଯେମିତି ଯା କୁ କୁହନ୍ତି ଆପଣ କଖାରୁ ବୁଇତି କଖାରୁ।
ଆଚ୍ଛା।
ସେଟା ମଧ୍ୟ ଆଳୁ ତାକୁ ମାନେ। ପାଣି ଦେବେନି ବୁଇତି କଖାରୁ ତ ପାଣି ଜିନିଷ ପାଣି ଦେବେନି ସାଗ ଟା ମେଞ୍ଚି ମେଞ୍ଚି ହେଇ ଯିବ ଭଲ ଲାଗେନି ଯେ ଯେତେ ଛାଡି ଛାଡି ହବ ଶୁଖିଲା ଟାଇପ ର ଭଲ ଲାଗିବ ସେଠୁ ଟିକେ ହାଲକା ଖାଲି। କଡକାର ର ଧୀରେ ମାନେ ଜାଳ ଦବ କିମ୍ବା ଗ୍ୟାସ ରେ ଯଦି ପୁରା ସ୍ଲୋ କରିକି। ତାକୁ ଟି କିଛି ସମୟ ଲୁଣ ପକେଇ ଘୁରେଇ ଦବ ସେ ଟିକେ ସୁଝି ଆସି ସିଝି ଗଲା ପରେ ଆଳୁୁରା ଚୁନ ଚୁନ କରିଦବ। ବାହାର କରିଦେଲ ତାପରେ କଢେଇରେ ଗୋଟେ ସୁ ମାନେ। ଗୋଟେ ହଉ ଦିଟା ହଉ ଶୁଖିଲା ଲଙ୍କା ଦବ ତେଲ ମଧ୍ୟ ଦବ। ପିଆଜ କିଛି ଟିକେ ଗୋଟେ ଦିଟା ପିଆଜ ଟିକେ ଭଲ ଲାଗେ ଶାଗ ଟିକେ ଅଧିକ। କ ଦେଲେ ଆଉ ପିଆଜ ଜାରିବ ତାପରେ ରସୁଣ ଟିକେ ଚୁନ ଚୁନ ହଁ। ହଁ ହଁ ରସୁଣ ତାପରେ ଉଁ ଛେଚି ଦେଇଥିବେ ରସୁଣ ପକେଇବେ ପିଆଜ ହେଇସାଇଲା ପରେ ରସୁଣ ପକେଇବେ ତାପରେ ଯୋଉ ଶାଗଟା ବା ଛିକି ରଖିଥିବେନି ଶାଗକୁ ମଧ୍ୟ ପକେଇବେ ତେଲ ଟିକେ ଆଦେହରେ ଅଧିକ ଲାଗେ ତାପରେ ଶାଗ ପକେଇକି ହାଲକା ଶାଗ ପାଇଁ ଯେତିକି ଲୁଣ ଅ ଳ୍ପ ଲୁଣ ଖାଏ ଅଳ୍ପ ଲୁଣ ପକେଇକି ଘୋରେଇକି ତାକୁ ଧୀରେ ଧୀରେ କରି ଭାଜିବ। ତାପରେ ଆଳୁ ଏ ଯୋଉ ଆଳୁ ତମ ଇ ଆଛା ଆଉ କାଟିକି ଯୋଉ ପକେଇନେ ପକୁଅ ନ ପକେଇନେ ମୁଁ ଯୋଉ କହିଦେଲି ନା ଆମର ଯେହେତୁ ଆଳୁ ଆଉ ବୋଇତି କଖର ପଡିଚି ତ ମୁଁ ସେଥିପାଇଁ ଆପଣଙ୍କୁ କହିଦେଲି ତା ଉପରେ ସେ ଶାଗ ଟିକେ ଦେ ଖିଏ ସିଜି ଆସିବ ତାପରେ ପକେଇଦେବେ ଏଇ ଯୋଉ ଆଳୁ ଆଉ ବୋଇତି କଖାରୁ ଥାଏ ତାକୁ ଯୋଉ କହିଥିଲି ନା ଫାଷ୍ଟ ଟିକେ ସିଜେଇ ଦେଇଥିବେ ପାଣି ଦେଇନ ହାଲକା ଜାଳରେ ସେ ସିଝି ଯିବ ତାକୁ ପକେଇଦେଇ କିଛି ସମୟ ଭାଜିବେ ପାସ୍ ହେଇଗଲା ଆଉ। ବଡି ଯଦି ଚାହିଁବେ ଏଥିରେ ବଡି ଏତେ ପଡେନି।
ସେଟାକୁ ଗରମ ଗରମ ଖିଆଯାଏ ସଜନା ଶାଗଟା ଆମ ଘରେ ହୁଏ କିନ୍ତୁ ଆମ ଘରେ ଆମ ଶାଶୁ କଣ କରନ୍ତି ନା ତାକୁ ଆ ମୁଗ ଡାଲି ଟିକେ ସିଜେଇକି ତା ତାପରେ ସେଥିରେ ପରିବା ଟିକେ ପକାନ୍ତି ଯେମତି କି ଆଳୁ ବାଇଗଣ ବୋଇତାଳୁ ଏଇଗୁଡାକ ସବୁ ଟିକେ ଛୋଟ ଛୋଟ କାଟିକି ତାକୁ ସିଜେଇକି ପକାନ୍ତି ଏମତି ପକେଇକି ତାକୁ ଭଜା କରନ୍ତି। କିନ୍ତୁ ଏମ ଫୁଲ ପକେଇବା ମୁଁ ଜାଣିିନଥିଲି
ନା ନା ଏଇଭଳି କରିବେ ଏଇଟା ବୋହୁତ ଭଲ ଲାଗିବ। ଆ ଏ ଯୋଉ ପାଳଙ୍ଗ ଶାଗ ଡାଲମା ମଧ୍ୟ ହୁଏ ଶାଗ ତ ତରକାରୀ ମଧ୍ୟ ହୁଏ ଭଜା ହୁଏ ପାଳଙ୍ଗ ଶାଗ ଡାଲମା ଖାଇଛନ୍ତି ନା ଆପଣ?
ନା ପାଳଙ୍ଗ ସାଗ ଡାମା ଖାଇନି ମୁଁ କେବେ ବି।
ଡାଲମା ଖାଇଏ ସିଏ ମାନେ ବଢିଆ ମାନେ
ଆଚ୍ଛା କେମିତି କଣ ହୋଉଚି ସେଟା ଟିକେ କୁହନ୍ତୁ ତ।
ଅହ ପାଳଙ୍ଗ ଶାଗ ଦେଖ ପାଳଙ୍ଗ ଶାଗ ବ ଜାରରେ ତ ମିଳୁଥୁବ ତମେ ରହୁଚ କି ସହର?
ଆଜ୍ଞା ହଁ ହଁ ନାଇଁମ ଆମେ ହଁ ସହରରେ। ସହରରେ।
ଦେଖନ୍ତୁ ସହରରେ ରହୁଥୁବେ ଯଦି ପାଳଙ୍ଗ ଶାଗ ଏବେ ତ ନୁହେଁ ଯେମ ଶୀତ ଋତୁ ଆସୁଚି ଆପୁର ଇଏ ଏଇଟା ବର୍ଷା ଋ ତୁ ଗଲାପରେ ଶୀତଋତୁ ଆସିବା ଶୀ ହଁ ମାନେ ବର୍ଷା ଋତୁରେ ମିଳେନି ଶୀତ ଋତୁରେ ମିଳିବ ବେଶୀ ହେଲା ଶାଗଟାକୁ ବାଛି ଦେବେ ବା ଛି ଦେଇ ତାକୁ ଟିକେ ଚୁନ ଚୁନ କରି କାଟିଦେବେ କାଟି ଦେଇ ଟିକେ କୁଲ୍ ଯେମତି ଖଟ କିମ୍ବା ସପ ହୋଉ କିମ୍ବା କୁଲା ହୋଉ ତାକୁ ଟିକେ ଖରାରେ ଦେଖେଇବେ ଖରାରେ ପାଳଙ୍ଗ ଶାଗରେ ବି ପୋ କ ମଧ୍ୟ ସବୁ ଶାଗରରେ ପୋକ ଥାଏ କିନ୍ତୁ ଦେଖିକି ବାଛିବେ ନା ତା ଡେମ୍ଫି ବାହାର କରିଦେବେ ତାକୁ ଖରାରେ ଦେଇଦେବେ ଖରାରେ ଦେଇଦବା ଦ୍ଵାରା ସେ ପାଳଙ୍ଗ ସାଙ୍ଗଟା ହୋଉଚି ପାଣି ଜିନିଷ ଯେହେତୁ ସେ ପାଣି ଜିନିଷ ଖରାରେ ଦେଇଦେନେ ସିଏ ପାଣି ମାନେ ସୂର୍ଯ୍ୟ କିରଣ ଥାଏ ସିଏ ଟିକେ ଶୁଖିଲିଆ ହେଇଯାଏ ତାପରେ ପାଣିଟା ଗଡି ପଡେ ତାପରେ ରଖିଦବ ତାପରେ ପନି ପରିବା ମୁଗ ଡାଲି ସେଥିରେ ବେଶୀ ମୁଗ ଡାଲି ଆଳୁ, ଟମାଟୋ ତମ ଇଚ୍ଛା ପରିବା ବାଇଗଣ ହୋଉ କିମ୍ବା ଟମାଟୋ ହୋଉ ଯେ କୌଣସି ପରିବା ମୁଗ ଡାଲି ହୋଉ ତାକ୍ ହଁ ହଁ ହଁ କଖାରୁ ମଧ୍ୟ ପଡିପାରିବା ତାକୁ ସିଝେଇବେ ତା କୁ ସିଝେଇବେ ପ ଡାଲି ଯେମିତି ଫାଷ୍ଟେ ଟିକେ ସନ୍ତୁଳି ଦିଅନ୍ତି ତାକୁ ଟିକେ ହାଲକା ତେଲ ପକେଇ ସିଜାନ୍ତି। ପାଣି ଦେଇଦବ ଫୁଟିକି ଡାଲିଟା ଯେମିତି ଖୁଲିଗଲା ପନିପରିବା ମଧ୍ୟ ସିଜିଗଲା ଯେମତି ହେଇ ଆସିବ ତାପରେ ପାଳଙ୍ଗ ଶାଗକୁ ମଧ୍ୟ ପକେଇଦବ ତା ଦେହରେ। ନା ନା ଭୁଲ କହିଦେଲି ଆପଣଙ୍କୁ ସରି ଭୁଲ କହିଦେଲି। ଆପଣ ଯୋଉ ପରିବା ଟାକୁ ଫାଷ୍ଟ ଅଳ୍ପ ତେଲ ପକେଇକି ତା ଦେହରେ ସନ୍ତୁଳିବେ ତା ଦେହରେ ହିଁ ଶାଗଟା ଯୋଉ ରଖିଦିଏ ଶାଗକୁ ପକେଇ ମଧ୍ୟ ସନ୍ତୁଳିବେ ଶାଗ ଘୁରେଇଦଲେ ଶାଗର ପାଣି ଟା ତୁବୁ ବାହାରି ପରେ। ସେଥିରେ ହିଁ ପରିବା ସି ଯି ଯାଏ ଆଉ ପାଣି ଟା ହିଁ ମାନେ ବାହାରିଗନେ ତା ଗ୍ୟାସଟା ଉଡିଯାଏ। ଆଉ ତାପରେ ଅଳ୍ପ ପାଣି ଦିଅନ୍ତି ସେ ପାଣି ମାନେ ଡାଲି ବି ମଧ୍ୟ ଫୁଲିଯାଏ ଅଳ୍ପ ପାଣି ଦିଅନ୍ତି ଅ ଯେତିକି ତମର ଖାଇବ ଯେମ ତି ଅଧିକ ଏଥିରେ ମାନେ ପାଣି ରହିଲେ ଭଲ ଲାଗେନି ଯେମିତି ଟୁଟେ ହା ପାଣିଆ ପାଣିଆ ଭଲ ଲାଗେନି ହାଲକାରେ ତା ତାପରେ ଶାଗ ତ ସିଜି ଯାଇଥିବ ପରିବା ବି ସିଜି ଯାଇଥିବ ତାକୁ ଗୋଟେ ଯା ବାଆର କରିଦେବେ ଗୋଟେ ଛୁଙ୍କ ଦେବେ। ଛୁଙ୍କ ଟା କେମିତି ଦେବେ କିଛି ଫୁଟଣ, ଶୁଖିଲା ଲଙ୍କା ପିଆଜ, ରସୁଣ, ଅଦା କି ଟିକେ ଛେଚି ଦେବେ ଟେ ବଢିଆ ସେ ଗୋଟେ ଛୁଁ ଙ୍କ ମାରିଦେବେ ବାସ ସେ ଛୁଙ୍କ ମାରିଦେଲେ ହେଇଗଲା ତ ଆଉ। ପାଳଙ୍ଗ ଶାଗର ଡାଲମା ଆଉ।
ଓହ ବଢିଆ ବଢିଆ ବଢିଆ ରୋଷେଇ ସବୁ ଜାଣିଛନ୍ତି ଆଉ।
ହଁମୁଁ ହଁ ମୁଁ ରୁଷେଇ ମୋ ପାଖରେ ଆ ଭଲ ହୁଏ।
ଓ ଓ ହ ଭଲ ଭଲ ସେମିତି ର ସେ ସବୁ କରନ୍ତୁ ଆଉ ଆଉଥରେ କଥା ହେଲେ ଆଉ କିଛି ଆଇଟମ ଶିଖାନ୍ତୁ। ହୁଁ ଆଉଥରେ କଥା ହବା ଆମେ। ଆଉ ଆଜି ଏମିତି ତ ରୋଷେଇ ଘରଣୀ ମାନେ ରୋଷେଇ କରିବା ଦରକାର। ଆଉ ଘରଣୀ ମାନେ ଯେତ ତେ ରୋଷେଇ କରିବେ ଯେତେ ସମସ୍ତଙ୍କୁ ସ୍ଵାଦ ଜିନିଷ ଖୁଆଇବେ ସେତିକି ଭଲ ସମସ୍ତେ ପାଇବେ ଆ ବହୁତ ବଢିଆ ହାତ ଟା ପାଇଚି।
ସ ଭଲ ପାଇବାଟା କେବଳ ଖାଦ୍ୟଠୁ ହିଁ ଆରମ୍ଭ ହେଇଥାଏ।
ସେଇ ତ ସେଇତ ଭଲ ପାଇବାଟା କାହା ଖାଦ୍ୟ ଠୁହିଁ ଆର ଥାଏ ଯିଏ ରୋଷେଇ କରେ ସେ ସମସ୍ତେ ତାକୁ ଭଲ ପାଆନ୍ତି। ଆ ହାତ ଭଲ ଏଇଟା କରିଦେ ଆଜି ଏଇଟା ସେଇଟା କରିଦିଆ ଆଜି ଏଇଟା ଖାଇବା।
ବାସ ସେତିକି କରିଦେଲେ ସମସ୍ତଙ୍କର ଭଲ ପାଇବା ସ୍ନେହ ଆଦର ସବୁ କିିଛି ପାଇଯିବୁ।
ବୁ ମିଳେ ସେଇ ରୋଷେଇ ରେ ସବୁ ଜିନିଷ ମୂଳ ଥାଏ। ଆଉ ସେଇଥିପାଇଁ ଭଲ ଘରଣିଟେ ହେଇଥିବେ ଆପଣ।
ଆଜ୍ଞା ନିହାତି ମୁଁ ଟିକେ ସେଇଥିପାଇଁ ଘର ଲୋକ ବହୁତ ଭଲ ମଧ୍ୟ ମତେ ପାଆନ୍ତି।
ଆଛା ଆଛା ହଉ ହଉ କଥା ହେଇ ବହୁତ ବଢିଆ ବଢିଆ ଲାଗିଲା ବଢିଆ। ବହୁତ ହସ ମିଜା ମିଶା ଲୋକ ଆପଣ ବହୁତ ବଢିଆ ଲାଗୁ
ଏଇତ ଜୀବନ କିଛି ଦିନର ଜୀବନ ଏମିତି ହିଁ ଜୀବନ ବିତେଇବାକୁ ପଡିବ ଆଉ ହସ
ସେଇଆ ସେଇଆ ସେ ସେଇଆ ସେଇଆ। ଆଉ ଥରେ କଥା ହେଲେ ମତେ ଆଉ କିଛି ନୀହା ନୂଆ ଜିନିଷ ସବୁ ଶିଖେଇବେ। କଣ କଣ ସବୁ ରୋଷେଇ କରୁଛନ୍ତି ଏବେ ଯ ଆପଣ ଖାଲି ମତେ ଆପଣ ଖାଲି ଇଏ ଖାଆନ୍ତି ନା ନାଇଁ ମାନେ ଆମିଷ ଖାଆନ୍ତି ନା ନାଇଁ।
ହଁ ଆମିଷ ମଧ୍ୟ ଖାଏ। ଆଜ୍ଞା ଆମିଷ ମଧ୍ୟ ଖାଏ।
ହଁ ତାହେଲେ ଆମିଷର ଆଇଟମ ମତେ କିଛି ଶିଖେଇବେ ଆଉ। ଆଉଥରେ କଥା ହେଲେ ଆଉ। ହଉ ହଉ ହଉ ବଢିଆ ଲାଗିଲା କଥା ହେଇକି ହଁ ହଁ ହଁ ଠିକ ଅଛି। ।